ଲୋ।
ହଁ ଶୁଭ ଅପରାହ୍ନ।
ଶୁଭ ଅପରାହ୍ନ ସାର୍ ଶୁଭ ଅପରାହ୍ନ। ଆଜ୍ଞା ଆଜ୍ଞା ଖାଇବା ଶେଷ।
ଆଜ୍ଞା?
ମୁଁ କହିଲି ଆଜ୍ଞା ଖାଇବା ଶେଷ ହେଲାଣି, ଆପଣଙ୍କର?
ହଁ ହଁ ଆଜ୍ଞା ଏଇ ଅଧା ଘଣ୍ଟା ହେଲା ମୁଁ ବି ଖାଇସାରିଲି ଉଁ।
ଆପଣଙ୍କ ଏ ପାଗ କେମ
ତ ଦେଖନ୍ତୁ ପାଗ ତ ଆଜ୍ଞା ଟାଣୁଆ ଖରା ଅଛି, ଖରା ପୁରା ଟାଣ ଅଛି ଆ ଞା। ଏଣୁ ମୁଁ ଗୋ ଟେ ଗଛ ଛାଇରେ ଛଡା ହେଇଛି, ହଁ ଦେଖନ୍ତୁ ଆମେ ଗୋଟେ କଥା ଆଲୋଚନା କରିବା ଆଜି ପାରିବାରିକ ହିଂସା, କେମିତି କଣ ତା କୁ ଆମେ ଶାନ୍ତି ବଜାଇ ରଖିପାରିବା। ଠିକ୍ ଅଛି। ହଁ।
ଆଜ୍ଞା।
ବିଶେଷ କରି ଦେଖିବେ ଯେତେବେଳେ ପରିବାରକୁ ଗୋଟେ ଝିଅ ବୋହୂ ହେଇକି ଆସେ, ସାଧାରଣତଃ ସମାଜରେ ଦେଖାଯାଏ ଯେ ସେବେଠାରୁ ହିଁ ବିଶୃଙ୍ଖଳା ଆରମ୍ଭ ହୁଏ। ହଁ କି ନାହିଁ କୁହନ୍ତୁ ବାସ୍ତବରେ ପର ଝିଅ କେବେ ଘର ଭାଙ୍ଗେ ନାହିଁ, କିନ୍ତୁ ଝିଅଟିଏ ବୋହୂ ହେଇକି ଆସିଲା ପରଠାରୁ ଭାଇ ଭାଇରେ କଳହ ସୃଷ୍ଟି ହୁଏ। ଭାଇ ଭାଇରେ ସମ୍ପତ୍ତି ବାଣ୍ଟ ଆ ଆରମ୍ଭ ହୁଏ। ଭାଇ ଭାଇରେ ପାଚେରୀ ଛି ଡା ହୁଏ, ହଁ କି ନାଇଁ କୁହନ୍ତୁ? ଆ ଏଥିପାଇଁ ତ ଭାଇ ଭାଇଙ୍କ ଭିତରେ ସମ୍ପ କୋଉଥି ପାଇଁ ଝଗଡା ହେଇନି ବୋଧେ ଆଗୁରୁ ପରଝିଅ ପ୍ରକୃତରେ ଘର ଭାଙ୍ଗେ ନାହିଁ, କି କଣ ହୁଏ ମାନସିକତା ଭିତେରେ ପରଝିଅ ଇଏ ତା ବାପଘର ପ୍ରତି ସବୁବେଳେ ଓ ଅ ଚିନ୍ତା କରୁଛି ଆମ ବ ହେଳା କରୁ ଯୋଉ ଭାବନା ଏଇଠୁ ହିଁ ମଣିଷର ଆରମ୍ଭ ହୁଏ। ମାନେ ପରି ପାରିବାରିକ ହିଂସା ହଁ କି ନାଇ କୁହନ୍ତୁ?
ଆଜ୍ଞା ନିଶ୍ଚୟ ଦେଖନ୍ତୁ ଆଉ ଗୋଟେ ଝିଅଟେ ମୁଁ ଯଦି କହିବି ଆମେ ଅ ଆରେଞ୍ଜ ମ୍ୟାରେଜ କଥା କହିବା ତାହେଲେ ଗୋଟେ ଝିଅଟେ ତାର ସତେଇସି ଆ ଛବିଶ ବର୍ଷର ଗୋଟେ ପରିବାର ଛାଡିକି ତାର ଶାଶୁ ଘରକୁ ଆସେ ଯେତେବେଳେ କି ସେ ମାନେ ଆଂଶିକ ଚିହ୍ନି ଥାଏ ତା ଯୋଉ ପରିବାର ବ ଲୋକଙ୍କୁ ଆଂଶିକ ଚିହ୍ନିଥାଏ ଆମେ ଯଦି ସେଇ ସମୟରେ ତାକୁ ତା ମାନସିକ ସ କଇ ତାକୁ ଆହୁରି ଅ ଚାପିଦବା ତାକୁ ବାରମ୍ବାର ଏମିତି ତି କାମ କରିକି ଦର୍ଶେଇଦବା ଯେ ସେ ତାଙ୍କ ଘର ଦେଖନ୍ତୁ ଆ ଯେତେବେଳେ ଝିଅ ଟା ତା ବାପ ଘରେ ଥାଏ ନର୍ମାଲି ତାକୁ ସାଧାରଣତ କୁହାଯାଏ ଯେ ଏଇଟା ତୋ ଘର ନୁହଁ ଯୋଉଠିକି ତୁ ବାହା ହେଇକି ଯିବୁ ସେଇଟାକୁ ତୁ ତ ନିଜ ଘର ବୋଲି ଭାବ
ନିଶ୍ଚୟ।
ଯେତେବେଳେ ସେ ବାହା ହେଇକି ତା ଶାଶୁ ଘରକୁ ଯାଏ ସେଠା ତାକୁ କୁହାଯାଏ ଯେ ଏଇଟା ତୋ ଘର ନୁହଁ ତୋ ବାପ ପା ଘର ହଉଛି ତୋ ଘର। ତାହେଲେ ଗୋଟେ ସା ସାଧାରଣ ଭାବେ ଗୋଟେ ଝିଅ ପାଇଁ ତାର ନିଜ ଘର କୋଉଟା, ବା ନିଃସନ୍ଦେହ ଭାବେ ଶାନ୍ତିରେ ସେ କୋଉଠି ଜୀବନ ଯାପନ କରିପାରିବ।
ଶଶୁର ଘରେ।
ତେଣୁ ଯେହେତୁ ସେ ସବୁ ପ୍ରକାର ପ୍ରକାରର ଯେହେତୁ ତା ସ୍ଵାମୀକୁ ସେ ସାରା ଜୀବନ ପାଇଁ ଆ ମାନେ ଆଜି ଜୀବନ ସାଥି ବାଛି ନେଇଛି ତେଣୁ ତାର ଭଲ ମନ୍ଦ, ସୁଖ ଦୁଃଖ ଖ ସବୁ ସେ ତାକୁ କହିବ। ଯଦି ଗୋଟେ ତା ଶଶୁର ଘରେ ଯାଇକି ସେ ଶଶୁର ନ ହଇକି ବା ପା ହେଇଯାଏ। ଶାଶୁ ନ ହେଇକି ମା ହୋଇଯାଏ, ନଣନ୍ଦ ନ ହେଇକି ଭଉଣୀ ହେଇଯାଏ, ଆପଣ ମାନେ ଜାଣିଛନ୍ତି ସେଇଟା ପୁଣି ସେଇଟା ତା ଶଶୁର ଘର ନୁହଁ ନିଜ ଘର ପରି ତାକୁ ଲାଗିବ। ଯଦି ସେ ପ-ପ୍ରତ୍ୟେକଟି କଥା ପ୍ର ତେକଟି ପଦରେ ତା ସେ ବୋହୂ ଟାକୁ ଅନୁଭବ କରଉଥିବେ ଯେ ସେଇଟା ତା ଘର ନୁହଁ ସେଇଟା ସେ ବା ହା ହେଇକି ଆସିଛି, ସେ ଘର କାମ କରିବା ପାଇଁ ଆସିଛି, ତାର ସେ ଘରେ ସ୍ଥିତି କିଛି ନାହିଁ ତାହେଲେ ସେ ବାଧ୍ୟ ହବ ତା ସ୍ଵାମୀ ଉପରେ ତାର ଯୋଉ ହକ୍ ଟା ଅଛି ସେଇଟା ଜମେଇଆ ଲାଗି। ଯୋଉଟାକୁ ଆମେ କହୁଛେ ଭାଇ ଭାଇ ଭିତେରେ ଅଲ କହିଯାଉଛି ସ ସେ ଯେତେବେଳେ ଚାହିଁବ ଗୋଟେ ଭଲ ଶାଢୀ ପିନ୍ଧିବାକୁ କାହାକୁ କହିବ? ବାପା ଘରକୁ ତାର କହିବନି ସେ ଭାବେ ତା ସ୍ୱାମୀକି ନିଶ୍ଚୟ ସେଇଟାକୁ ଆମେ କହୁଛେ ଆମେ କହୁଛେ ସେଇଟାକୁ ଯେ ସେ ସ୍ୱାମୀ କୁ ତାର ଅ କାମନ୍ତ୍ରଣା ଦଉଛି କାନରେ କାହିଁକି ତାହେଲେ ସେ ଯେହେତୁ ଗୋଟେ ସେ ସବୁ ହାଉସ ୱାଇଫ ତ ଅ ସବୁ ଗୃହିଣୀ ତ ଜବ କରନ୍ତିନି ସବୁ ଗୃହିଣୀତ କାମ କରନ୍ତିନି ଚାକିରି କରନ୍ତିନି ଯୋଉମାନେ ଚାକିରି କରୁଛନ୍ତି କରୁଛନ୍ତି ଯୋଉମାନେ ଚାକିରୀ କରୁନାହାନ୍ତି ସେମାନେ ପଇସା କୋଉଠୁ ଆଣିବେ?
ନିଶ୍ଚୟ ନିଶ୍ଚୟ ନିଶ୍ଚ
ତେଣୁ ତାଙ୍କର ସବୁ ଯୋଉ ତାଙ୍କର ବି ତ ଗୋଟେ ମନ ଅ ସେ ବି ତ କୁ ଲଗେଇବେ ସେ ବି ତ ପିନ୍ଧିବେ ସେ ବି ତ ଖାଇବେ ସେଇ ବି ତ ଭୁଲିବେ ତେଣୁ ଏସବୁ ଜିନିଷକୁ ଧ୍ୟାନରେ ରଖିକି ଯେତେବେଳେ ସେମାନେ ତାଙ୍କ ସ୍ୱାମୀ ଉପରେ ଯୋଉ ତାଙ୍କର ହକ୍ ଟା ଅଛି ସେଇଟା ଜାହିର କରିବାକୁ ଚେଷ୍ଟା କରନ୍ତି ତେଣୁ ଆମେ ସେଇ ଆମ ସମାଜ ସେଟାକୁ ଖରାପ ଦୃଷ୍ଟିରେ ଦେଖିକି ଗୋଟେ ସ୍ତ୍ରୀ ଭାଙ୍ଗିଦିଏ ବୋଲି ଘର କୁହାଯାଏ କିନ୍ତୁ ଆମେ ମାନେ କେହି ଭାବୁନା ଯେତେବେଳେ ଗୋଟେ ଝିଅ ଥାଏ ଗୋଟେବେଳେ ଗୋଟେ ଝିଅ ତା ବାପା ଘରେ ଝିଅ ଥାଏ ଦେଖିଥିବେ ଆପଣ ନୂଆ ଡ୍ରେସଟେ ଆସୁ କିଛି ଗୋଟେ ଖାଇବା ଜିନିଷ ଆସୁ କିଛି ଗୋଟେ ଲଗେଇବା ଜିନିଷ ଆସୁ ଗୋଟେ ନୂଆ ଜିନିଷ ଗୋଟେ ଘରକୁ ଆସୁ ଝିଅଟା ପ୍ରବଳ ଜିଦ୍ଧି କରେ ଯେ ସେଇଟା ତୋର ନୁହେଁ ସେଇଟା ମୋର ଖାଇବା ପାଇଁ ହୁଏ ତ ସେ କହିବ ମତେ ଭାଗ ଅଧିକ ଦିଅ ଡ୍ରେସ ପାଇଁ ନୂଆ ଡ୍ରେସ ଆସିଲେ ପ୍ରଥମ କଥା ମୁଁ ଡ୍ରେସ ଟା ପିନ୍ଧିବି କିନ୍ତୁ ସେ ବୋହୁ ହେଲା ପରେ କେତେ ସେ ସହେ
ହୁଁ ବହୁତ କିଛି ସହେ
କାହିଁକି ସେଇ ଝିଅ ତ ଝିଅ ଥିଲା ବେଳେ ବହୁତ ଦୁଷ୍ଟାମି କରୁଥିଲା ବହୁତ ମାନେ ସାକ୍ରିଫାଇସ୍ କରୁଚନ୍ତି ସବୁ କରୁନଥିଲା କିନ୍ତୁ ବୋଉ ହେଲା ପରେ ବହୁତ ଜିନିଷ ସାକ୍ରିଫାଇସ କରେ ଆମ ସମାଜ ସେଟା ଦେଖେନି ଆମ ସ ସମଜ ଦେଖେ ସେ କଣ କରୁନି ଆମ ସମାଜ କୋଉଟା କରୁଚି ଦେଖିନି କୋଉଟା କରୁନି ସେଟା ଦେଖେ।
ହଁ ତାପରେ ଆଉ ଗୋଟେ କଥା କଣ ହୁଏ ଦେଖ ଝିଅଟିଏ ନୂଆକିରି ବହୁ ଶାଶୁ ଘରକୁ ଆସେ ସିଏ ସେ ତେବେଳେ ଜାଣିନଥାଏ କିଏ ଚା ରେ ଅଧିକ ଚିନି ପଡ଼ିଲେ ପିଏ କିଏ କମ୍ ଚିନିରେ ଚା ପିଏ କାହାକୁ ତେଲ ମସଲା ପସନ୍ଦ ନାହିଁ କାହାକୁ ତେଲ ମସଲା ଅଧିକ ପସନ୍ଦ ତ ତାକୁ ଜାଣିବା ପାଇଁ ଏସବୁ କିଛି ଦିନ ସମୟ ଲାଗେ ତ ସେଇ ଯୋଉ ସ ସମୟ ଲାଗିବା ପୂର୍ବରୁ ଯଦି କିଛି ଟିକେ ଭୁଲ ଭଟକା କରେ ରୋଷେଇରେ ବା ଘରକୁ କିଏ ଆସିଲେ ହୁଏତ ସମାନ ଦେବାରେ ସି ଅସମାନ କରେ ନାହିଁ କିନ୍ତୁ ସମାନ ଦେବାରେ ହୁଏତ ସ ଚିହ୍ନି ନଥାଏ ବୁଝିଲେ ନେ ନାହିଁ ସେ ତ ନୂଆ ବୋହୁ ହୁଟା ଘରକୁ ଯିଏ ପଶି ଆସିଲା ବେଡରୁୁମକୁୁ ନେଇବନେଇ ସିଏ ବୁଝିଲେ ଲେ ନାଇଁ ଏସବୁ ଯୋଉ ଛୋଟ ଛୋଟ ତ୍ରୁଟି ଯେ ଭାବେ ପରିବାର ଏବଂ ତାକୁ ଦୋଷ ପରେ ଦୋଷ ଲଦି ଚାଲେ ଆରମ୍ଭରୁ ହିଁ ତା ମାନସିକ ଟାକୁ ଏମାନେ ସବୁ ବିଗାଡି ପକାନ୍ତି ଆରମ୍ଭରୁ ହିଁ ନଣନ୍ଦ କହିବ ଜା କହିବ ଶାଶୁ କହିବ କାରଣ ଆମେ ଥରେ କଥା ହଉଥିଲେ ସ୍ଵଜାତୀୟା ପରମ ଶତ୍ରୁ ଗୋଟେ ନାରୀ ଭଲରେ ରହୁ ଆଉ ଗୋ ଟେ ନାରୀ କେବେ ସହେ ନାହିଁ। ନଣନ୍ଦ କେବେ ସହିପାରିବ ନାହିଁ ହଁ ନଣନ୍ଦ କେବେ ସହିବନି ଯେ ମା ମୋ ଭାଉଜକୁ ଭଲ ବୋଲି କହୁ ଯାଆ କେବେ ଚାହେଁ ନେଇ ମୋ ସେଇ ଯାହାକୁ ସମସ୍ତେ ଭଲ ବୋଲି କୁହନ୍ତୁ ଏଣୁ ଆଜ୍ଞା ସେଇଠୁ ତ ଆରମ୍ଭ ହେଲା ଆଉ ବୁଝିଲେ ନା ଆଉ ସ୍ଵାମୀଟି ସାଧାରଣତଃ ସିଏ ରୋଜଗାର ପାଇଁ ସବୁବେଳେ ବାହାରକୁ ଗଲା ଅନ୍ୟମାନେ ଅଧିକ ହେଇଯାଆନ୍ତି ମେମ୍ବର ମାନେ ତାଙ୍କ ବୋହୂ ସପକ୍ଷରେ କେହି ନଥିବେ ଆଉ ନନ୍ଦ ସପକ୍ଷରେ ଶାଶୁ ସପକ୍ଷରେ ମେଞ୍ଚେ ଲୋକ୍ ଥିବେ ଏଣୁ ଆଜ୍ଞା ତିନି ତୁଣ୍ଡରେ ଛେଳି କୁକୁର ଭଳିଆ ଯୋଉ କଥାଟା ବେଶୀ ଉଠିବ ପଲାଟା ସେଇ ଆଡକୁ ଭାରି ହବ।
ନିଶ୍ଚୟ।
ଏ ବାପୁଳା ସେଇଠି ହି ଦଷୀଟି ହେଇଯାଏ ବୁଝିଲେ ନା ନାଇଁ।
ଦେଖନ୍ତୁ ଆପଣ ଯୋଉ ମତେ କଥାଟା କହିଲେ ଯେ ବୋହୂଟେ ଯେତେବେଳେ ଯାଏ ବା ବାପ ଘରକୁ ଏ ସରି ଶାଶୁ ଘରକୁ ବାହା ହେଇକି କି ଯାଏ ତେଣୁ ସମସ୍ତଙ୍କର ପସନ୍ଦ ନାପସନ୍ଦ ଜାଣିବାକୁ ତାକୁ ସମୟ ଲାଗେ ସିଏ ପ୍ରଥମ କଥା ସେ ଗୋ ବୋହୂ ବୋଲି ତାକୁ ସ୍ବୀକାର କରିବାକୁ ଟିକେ ସମୟ ଲାଗିବ। ବୋହୂ ହିସ୍ ହିସାବରେ ସେ ଘରେ ତାର କର୍ତ୍ତବ୍ୟ କଣ ସେଟା ଜାଣିବାକୁ ତାକୁ ସମୟ ଲାଗିବ ସେ ତ ନିଜ ବିଷୟ ବିଷୟରେ ଜାଣିବାକୁ ତାକୁ ବହୁତ ସମୟ ଲାଗିବ ସେ ଅନ୍ୟ ମାନଙ୍କ ବିଷୟରେ ତଦାରଖ କରିବ କେତେବେଳେ?
ନିଶ୍ଚିତ
ପ୍ରାୟତଃ ଆଗରୁ ଘରେ ସବୁ ସଣ୍ଠଣା ଶି ହୁଏ ଯେତେବେଳେ ସେ ଆଜିକାର ଯୋଉ ପ ପରିସ୍ଥିତି ଚାଲିଚି ଗୋଟେ ଯେ ଝିଅ ତାର ବାହାଗରର ଦୁଇ ତିନି ବର୍ଷ ଚାରି ବର୍ଷ ପୂର୍ବରୁ ରୋଷେଇ ଶିଖିବ ଘର ଶଣ୍ଠଣା ଶିଖିବ। ସମ୍ମାନ ଦବା ଶିଖିବ ତାହେଲେ ସେ ତା ନିଜର ଯୋଉ ଭବିଷ୍ୟତ ଅଛି ସେ ଭବିଷ୍ୟତ ଉପରେ କେତେବେଳେ ମାନେ ମା ଧ୍ୟାନ ଦବ ତେଣୁ ଯଦି ଆମେ ସମସ୍ତେ ସମସ୍ତେ ପ ଶିକି ହଁ ଯେମିତି କି ଯୋଉ ଯୋଉ ଜିନିଷ ଶିକି ଥିବା କ ଥା ସେ ସବୁ ଜିନିଷ ସେ ଶିଖି ଯାଇଥାଏ ଆମେ ଗୋଟେ ଜିନିଷ ଆପଣ ଜାଣିଛନ୍ତି ମଣିଷ ଗୋଟେ ଏମିତି ପ୍ରାଣୀ ସେ ଯଉ ଜିନିସଟା ଜେ ସେ ପାଇବ ତାର ଗୋଡେ ମାନସିକତା ଲାଳସା ଥିବ ସେ ଆହୁରି ପାଇବା ପାଇଁ
ନିଶ୍ଚୟ
ଯଦି ଗୋଟେ ବୋହୁଟେ ତାଙ୍କ ଘରକୁ ତା ଶାଶୁ ଘରକୁ ବୋହୂ ହେଇକି ବାହା ହେଇକି ଯାଉଛି। ସେଇ ଘରେ ଝିଅ ଙ୍କୁ ଯେତିକି ପ୍ରାଧାନ୍ୟ ଦିଆ ହଉ ଥିବ ବୋଉକୁ ସେତିକି ପ୍ରାଧାନ୍ୟ ଦିଆ ଯାଉନଥିବ
ଆଜ୍ଞା
ତେଣୁକରି ମୁଁ ଆପଣଙ୍କର ପ୍ରଶ୍ନ ଶିଖିବାକୁ ତାକୁ ସମୟ ଲାଗେ ତେଣୁ ଆମେ ଯଦି ସମସ୍ତେ ତାକୁ ସହାୟତା ହାବାଦ କରିବା ଆମେ ସମସ୍ତେ ତାକୁ ବୁଝିବା ଯେ ସେ କଣ କହିବାକୁ ଚାହୁଁଛି କଣ ଜାଣିବାକୁ ଚାହୁଁଛି କି ମୁଁ ଯଦି ସେ ଯଦି କିଛି ଜାଣିନି ମୁଁ ତାକୁ ମୋ ଆଡୁ ଜଣେଇ ଦେବାର ଅସୁବିଧା ଟା କଣ
ନିଶ୍ଚିତ ଭାବେ
ତାଙ୍କର ଅମ୍ ସମ ସମସ୍ତଙ୍କର ସମ୍ମତି କ୍ରମେ ସେ ବାହା ହେଇକି ଆମ ଘରକୁ ଆସିଛି ତାପରେ ଆମେ ତାକୁ ନି ଯେଏ ତାଙ୍କ ଘରୁ ଯାଇକି ଆଣିକି ଆସିଛି ତାପରେ ଯଦି ଆମେ ତାକୁ ଆ ସଚେତନା ଦବା ତାକୁ ସବୁବେଳେ ଅ ଗୋଟେ ଆକ୍ଷେପ କରି କହିଲିବା ଭଳିଆ କହିବା ସେତ ବାପା ଘରକୁ ଆଉ ଯାଇପାରିବନି ନା ତେଣୁ ବାପା ଘରକୁ ଗଲେ ସେ କହିବେ ମୁଁ ଝିଅ ବିଦା କରିଦେଇଛି ମାନେ ମୋର ଆଉ ତୁ କିଛି କେହି ନୁହଁ ତୁ ପରଧନ ଶାଶୁ ଘରେ ତ ସେ ତାକୁ ସବୁବେଳେ କଷ୍ଟ ଦଉଥିବେ ହିଲେ ସେ ଯିବ ତ ଯିବ କୁଆଡେ
ସେି ଯିବ କୁଆଡେ କାହାର ହବ ଆଉ ବିଶେଷ କରି ସେଇ କ୍ଷେତ୍ରରେ ସ୍ଵାମୀଟିଏ ଯଦି ବୁଝିବାର ହେଇଥିବ ବୁଝିଲେ ନା ନାଇଁ ଆଉ ଯାହାହଲେ ବି ଟିକେ ସିଏ ଭାବିବ ଯେ ମୋ ପାଇଁ ଇଏ ମୋ ପରିବାର ପାଇଁ ସବୁ କିଛି ତ୍ୟାଗ କରି ଆସିଚି ଅନ୍ତତଃ ମୁଁ ତା ସପକ୍ଷରେ ଟିକେ ହୁଏ ହେଲା ଯଦି ବି
ଦେଖନ୍ତୁ ଦେଖନ୍ତୁ ସାର୍ ଜମା ସାର ସେଟା ଠିକ ନୁହେଁ କାରଣ ଆମ କହିଲି ପ୍ରଥମରୁ ଯେ ସବୁଠୁ ବେଇମାନ ହଉଚି ଆମ ସମାଜ।
ହଁ।
ଠୁ ବାଇମାନ ନିଜ ଘରର ପରିସ୍ଥିତି ଯାହା ଅଛି ସମାଜ ସେଇଟା ନ ଦେଖିକି ପର ଘରର ପରିସ୍ଥିତି କଣ ଅଛି ପ୍ରଥମେ ଦେଖେ
ହଁ ନିଶ୍ଚୟ।
ଗୋଟେ ଗୋଟେ ଆପଣ କହିଲେ ଯେ ସ୍ଵାମୀ କୌଣସି ଗୋଟେ ସମସ୍ୟା ଯଦି ବୋହୂ ର ଉପୁଜେ ସ୍ତ୍ରୀ ର ଉପୁଜେ ସ୍ଵାମୀ ତା ପାଖରେ ଠିଆ ବା ଆମ ଆମ ସମସ୍ତରେ ତାକୁ ସ୍ଵାମୀ ବୋଲିଆ କହିଆ। ସ୍ତ୍ରୀ ବୁଲିଆ କହିବେ। ଯଦି ମା ପ ସତ କଥା କହିବ ସ୍ତ୍ରୀ କହିବ ତମେ ମା ବୋଲିଆ ହେଲ। ଯଦି ସ୍ତ୍ରୀ ପଟେ କହିବ ଅ ମା କହିବ ତ ସ୍ତ୍ରୀ ବୋଲିଆ ହେଲୁ। ବାହାଘର ପରେ ତେଣୁ ଯଦି ଗୋଟେ ଘ ରେ ଶାଶୁ ନଣନ୍ଦ ସ୍ତ୍ରୀ ଏମାନଙ୍କ ଭିତରେ ଭଲ ସମ୍ପର୍କ ରଖିବାକୁ କିଏ ଜଣେ ମେ ମୁରୁଦଣ୍ଡ ଥାଏ ସେ ହଉଛି ସ୍ଵାମୀ କୋଉଟା କୋଉଟା
ରକ୍ଷା କରି
ସେ ଚାଲିବ ସେ ଯେହେତୁ ଘରର ମୁଖ୍ୟ ତା ଉପରେ ସମସ୍ତଙ୍କର ଭରସା ତା ଉପରେ ସମସ୍ତଙ୍କ ଆଶା ଦ ତେଣୁ ସେ ସବୁ ସତ୍ୟତା ମୋ ସ୍ତ୍ରୀ କ ମୁଁ ବୋଉ ବାଡେଇଛି ନା ନାହିଁ ମୋ ବୋଉ କୁ ମୋ ସ୍ତ୍ରୀ ପାଞ୍ଚପଦ କଥା କହିଛି ନା ନାହିଁ ଏ ସବୁ ପରଖ ନିରଖ କରିକି ସେ ତାର ନିଷ୍ପତି ଜଣେଇବା ବା ପରସ୍ ଦି ଜଣଙ୍କୁ ତାଗିଦ କରିବା ହଉଛି ତାର ଧର୍ମ।
ନିଶ୍ଚିତ ଭାବ ରେ
ଆଜିିକାଲି ବେ ଆପଣ ବହୁତ ଗୁଡେ କେସ ରେ ଆଉ ପୁଅ ପୁରା ଗୋଟେ ପଟଟିଆ ସ୍ତ୍ରୀ ଆଡେ ହେଇଯାଉଛି କି ପୁଅ ପୂରା ଗୋଟେ ପଟଆ ଆମେ ଆଡେ ହେଉଛୁ ଏଇଟା ଭୁଲ ଏମତି ହେଲେ କଳିର ଜିନିଷ ସେଟା ବଢେ। କମେନି ଯଦି ସେ ଦି ଜଣ ଆଣିକି ବସେଇବ ତାକୁ ପଚାରିବ ତୋର କଣ ମୋ ସ୍ତ୍ରୀ ଥିଲେ ତୋର କଣ ଅସୁବିଧା କି ମୋ ମା ଥିଲେ ତୋର କଣ ଅସୁବିଧା। ପରସ୍ପର ଗୋଟେ ମାନେ ଯୋଉ ଭିତରେ ଯୋଉ ଦ୍ୱନ୍ଦଟା ଥାଏ ନା ଲୁଚି ଲୁଚି ତା ହେଇରେ ଏଗୁଡା ମାନେ ସଫା ହେଇଯାଏ ଫଳରେ ପୁଣି ଥରେ ଯେମିତି ସମ୍ପର୍କ ଥିଲା ସେମିତି ଗଢି ଉଠେ।
ନିଶ୍ଚିତ।
ଆଜ୍ଞା ତା ସମୟ ହେଇଗଲାଣି।
ହଁ ହଁ ବହୁତ ବହୁତ ଧନ୍ୟବାଦ।
ଆଜ୍ଞା ସାର୍ ଧନ୍ୟବାଦ ଧନ୍ୟବାଦ।